ହଁ ହ୍ୟାଲୋ।
ହୁଁ ନେଟୱାର୍କ ନାହିଁ କି?
ହ ଆମ ପଟେ ତ ସବୁବେଳେ ନେଟୱର୍କ ଯାଉଛି ଆଶୁଛି ଯାଉଛି ଆଶୁଛି ଆଉ।
ରହିଛ ସେଇଭଳିଆ ଜାଗାରେ ଆଉ କରିବା କଣ?
ଆଖି କଥା ଆମ ଗାଁ ଯୋଉଠିକି ଆମର ଯଉଠି ଆଉ କହିଲେ କଣ ଆମ ଆଉ କୁଆଡେ ପଳେଇବି ନା କଣ।
ମାର୍କେଟ ଉପରକୁ ଉଠି ଆସ।
ନାଇଁ ଆମ ମାର୍କେଟ ଉପରେ ଅଛୁ। ମାର୍କଟ ଉପ ମାର୍କେଟ ଉପୁରକୁଯାଇ କଣ? ହଁ ହଁ ସେଇ ଗଳି କନ୍ଦି ଏ ସେ ଭିତରେ ଆଉ ଭାରି ବିରକ୍ତ। ଏମତି ଆମେ ପୁରା ଶାନ୍ତିରେ ଅଛୁ ପୁରା ଶାନ୍ତି ଯ ହୋ ହ ହେଲା ନାଇଁ ଆରାମ ସେ ମଣିଷ ଟିକେ ଶାନ୍ତିରେ ଶଉଛି ଶାନ୍ତିରେ ହଁ। ସକାଳୁ ଉଠିଲା ବେଳକୁ ପୁରା ଶାନ୍ତି ଲାଗିବ ରାତିରେ ସୋଇିଲା ବେଳକୁ ପୁରା ଶାନ୍ତି।
ହୁଁ ଆଉ ଭଲ ଅଛ?
ହଁ ଭଲ ଅଛି ଲାଷ୍ଟ ଟାଇମ ତ ସେଇ ହେତିକି ହିଁ କହିକି ଅ ରଥିଲ ତମେ ତ କହିଥିଲ କି ବୁଝ ବୋଲିକି।
ମୁଁ ଆକ୍ଚୁଆଲି ସେଇଥିପାଇ ହିଁ ଫୋନ କରିଛି ମୁଁ ଟିକେ ଫ୍ରେଣ୍ଡ ମାନଙ୍କ ସହିତ ରିସର୍ଚ କରୁଥିଲ ସେଇ ସବୁ ଜିନିଷ ତୋଉପରେ ସିଏ ଆକଚୁଲି ତ କହୁଥିଲେ ମାନେ ଜାଣିଛନ୍ତି ସମସ୍ତେ ସେ ଜିନ ସେ ଉପରେ ଜାଣିଛନ୍ତି କି ଯେ ହଁ ସେ କାମ ଅଛି ସେ କାମ ହୁଏ କି କଣ ନାହିଁ।
ଆରେ ହଁ।
ଜଣା ନଥିଲା। ତ ମତେ ଏମିତି ହଠାତ୍ ମନେ ପଡିଲା କି ଯେ ହଁ ମୁଁ ଏମିତି କଥା ହେଇଥିଲି ତୁମ ସହିତ ତ ତ ତୁମେ କହୁଥିଲ କିଛି ଗୋଟେ କୋର୍ସୟା କିଛି ଗୋଟେ କ୍ଲାସ ବୋଧେ ତୁମେ ଏମିତି ଗୋଟେ ଆଟେଣ୍ଡ କରିଥିଲ ମଝିରେ।
ହୁଁ ହୁଁ।
ହଁ ତ ମୁଁ ଟିକେ। କୁହ ତ ଟିକେ ଡିଟେଲସ ଟା ମାନେ କଣ କେମିତି ଆକଚୁଆଲି ଇଣ୍ଟରେଷ୍ଟ ଅଛି।
ଆ ମୁଁ କହିଦିନି ନା ସମସ୍ତେ ଏଇ କାମ ବିଷୟରେ ସମସ୍ତେ ତ ଜାଣିନାହାନ୍ତି ଯଦି ସମସ୍ତେ ଜାଣିଥାନ୍ତିେ ତାହେଲେ ତ ଯାହାହଲେ ବି
ସମସ୍ତେ ଆଜିକାଲି ଘରେ ବସିକି ଇନକମ କରୁଛନ୍ତି। ଆମେ
ହଁ
ହୁଁ
ତ କିଛିଟା ଲୋକ ଜାଣିଛନ୍ତି ତ କିଛିଟା ଲୋକ ଜାଣିଛନ୍ତି ଏମତି। କାମ ଅଛି କେମତି। କାମ ହଉଛି ଏମିତି କାମ ହେଇ ପାରିବ କିନ୍ତୁ କେମିତି ହେଇପାରିବ ସେଇଟା ଜାଣିନାହାନ୍ତି ତ ଯିଏ ଜାଣିଛି। ସେ ଇନକମ୍ କରୁଛି। ତାପରେ ସେ ତା ଇନକ ତମର ସୋର୍ସ ବି ଦେଖୋଉ ଗୋଟେ ଗୋଟେ କ୍ଲାଇଡ଼ ସେ ତିରିଶ ହଜାର ଚାଳିଶ ହଜାର ଆଣୁଛି କୋଡିଏ ହଜାର ଆଣୁ ଛି ଏମତି ହୁଁ ଦେଖ ଉ ସେ ଯୋଉ କ୍ଲାସରେ କରୁଥିଲା ସେ କୋର ସେସ କହୁଥିଲା ଏବେ ନିଜେଆକଚୁଏଲି ସେଟା ସତ ବି କଥା। ଧର ଉ ଧର ଆମର ମାର୍କେଟରେ ଗୋଟେ ମେଡ଼ିସିନ ଷ୍ଟୋର ଅଛି ହେଲା ସେ ମେଡିସିନ ଷ ତୋର କଣ ହେଲା ନା ସେ ଦିନ ତା ମେଡିସିନୋରକୁ ଲୋକ ଆସିବ ପାଇଁ କି କଷ୍ଟମର ଆସି ମେଡ଼ିସିନଷ୍ଟୋରରେ ସେ ଡ଼କ୍ଟର ଫକ୍ଟର ବସଉଛି ତ ଲୋକ ଜାଣିଲେ ତା ଆସିବେ ସେ- ଟିକେ କି ଜାଣିବେ କି ହଁ ଏଇ ଡକ୍ଟର ଆସୁଛନ୍ତି ଏଇ ଡକ୍ଟର ଉମମ୍ ହଁ କିନ୍ତୁ ଡକ୍ଟର ଆସୁଛନ୍ତି ବୋଲି ହଁ କୋଉ ଡକ୍ଟର ଆସୁଛନ୍ତି କି ଆମର ଅର୍ ଅର୍ଥପେଡ଼ିକ ହଉ କି ଜେନେରାଲ। ହଉ କି ଡେଣ୍ଟିଷ୍ଟ ହଉ ଯାହାବ ହଁ ଯାହାଵି ଯାହାବି ହଉ ତ ଲୋକ ଜାଣିଲେ ଆସିବେ ସି ଯଦି ଲୋକ ଜଣେଇବାକୁ ହବ ତାକୁ। ତ ଯାହାହେଲେ। ଉଁ ହଁ କାର ଯଦି ସି ସେ ନା ହୁ ଟିଭି ରେ ଆମର ଆଡ଼ ବାହାର କରିବ। ତାହେଲେ ତାକୁ ଲକ୍ଷେ ଦିଲକ୍ଷେ ଟଙ୍କା ଦବା କୁପଡିବ। ମାନେ ତାଠୁ ଅଧିକ ବରଂ କମ ନୁ୍ ମିନିୟମ ଟା ତ ଲକ୍ଷେ। ହେଲା।
ହଁ।
ତ ଯଦି ସେ ଲକ୍ଷେ ଟଙ୍କା ଦବ। ତାପରେ ସିଏ ଭାବିବ କି ଆମେ ଲକ୍ଷେ ଟଙ୍କା ଗୋଟେ ଆଡ ପାଇଁ ସେ ଆଉ ଦେଇପାରିବ କି ଯଦି ସିଏ ଏବେ ଆହୁରି କମ୍ ରେ କ
ଯଦି ବି ସେ ଦଉଚି ନା ତ ସେ ଆଡ୍ ମେ ବି ପ୍ରାୟ ପାଖାପାଖି ୱାନ୍ ୱିକ୍ କି ଟୁ ୱିକ୍ ଭଳିଆ ଚଲେଇବେ
ହଁ ସେତିକି ହଁ ତ ଯଦି ସେ-ସେମିତି କଣ୍ଟିନ୍ୟୁ ଚାଲିଥାନ୍ତା ତ ତାହେଲେ ସେ ତ ଆ, ଲକ୍ଷେ ଟଙ୍କା ଦେଇ କରିଦେଇଥାନ୍ତା। କଣ୍ଟିନ୍ୟୁ ତ ଚାଲିବନି ସେ କିଛି ଦିନ ପାଇଁ ଚାଲିବ ତାପରେ ସରିଲା। ହେଲା ତ ଲକ୍ଷେ ଟଙ୍କା ସେଥିରେ କି ସେ ଆଉ ଇଏ କରିବ ତା ଯଦି ପେପର ରେ ଦବ ପେପର ଆଡ୍ ଗ-ଦବାକୁ ହେଲେ ବି ଲେଖିବା ପାଇଁ ଦେଲେ ବି ପେପର କେତେଟା ଲୋକ ଆଜି କାଲି ସିଚୁଏସନ୍ ରେ ପଢୁଚନ୍ତି।
କେଇ ବିି ନୁହଁ ବହୁ ସାରା ପେପର ତ ଏମିତି ପୋଷ୍ଟର ରେ ଲାଗୁଚି, କିନ୍ତୁ ଆମେ ତ ବାଟେ ବାଟେ ଯାଉଚନି।
ସେ ବା କହୁଛି ତ ପୋଷ୍ଟର ଲଗେଇଲେ ବି କିଛି ଲାଭ ନାହିଁ, ପୋଷ୍ଟର ଲଗେଇଲେ କେତେଟା ଲୋକ ଦେଖିବେ ଦେଖି ଦେଖି ପଚାଶଟା ଲୋକ ଦେଖିବେ, କି ଶହେଟା ଲୋକ ଦେଖିବେ, କଣ ଟୋଟାଲ ଲୋକ ଆଉ ଦେଖିବେ କି, କିନ୍ତୁ ଏୟା ସବୁଠୁ ମେନ୍ ଗୋଟେ କଥା ହଉଚି ଫୋନ୍। ଫୋନ୍ ତ ସମସ୍ତେ ଘର ଘର କା ଚାରି ପାନ୍ସଟା ଫୋନ୍ ସମସ୍ତେ ଧରିଚନ୍ତି। ତ ମେନ୍ ହଉଚି ଫୋନ୍, ତ ଏମିତିଆ ଆଜିକାଲିଆ ସିଚୁଏସନ୍ ରେ ଏମିତ୍ ତି ନାହିଁ କି କାହା ପାଖରେ ଫେସବୁକ୍ ନାଇଁ, କାହା ପାଖରେ ହ୍ଵାଟସପ୍ ନାଇଁ, କି କାହା ପାଖରେ ଇନଷ୍ଟାଗ୍ରାମ ନାଇଁ। ଏମିତିକା ଆଛି କି ନାଇଁ। ସମସ୍ତଙ୍କ ପାଖରେ ଅଛି ତ ତାର କହିବା କଥା କି ଆମର ହଉଚି ସେ ଆମେ ଗୋଟେ କ୍ଲାଇଣ୍ଟ ଧର ପ୍ରୋଫାଇଲ୍ ଟା ଫାଷ୍ଟ ଭଲ କରିବା, ମୁଁ ତ କହିଥିଲି ପ୍ରୋଫାଇଲ୍ ଭଲ କରିବା। ତାପରେ ଆମେ ଧର ଗୋଟେ କେଁ-ସେଇଭଳିଆ ଆମେ ଆମ ମାର୍କେଟରେ ଧର କେତେଟା ମେଡିସିନ୍ ଷ୍ଟୋର୍ ବୋଲି କଣ ଥିବ କି ପା ଚା ଟା ପାନ୍ସଟା ନୁହେଁ ଦଶଟା କି, କୋଡିଏ ଟାକି, ତିରିଶଟି ଚାଳିଶ ଟା ଏମିତି ଯେତେଟା ମାନେ ଅଧିକ ଥିବ ବରଂ
ବହୁତ ବହୁତ ମାନେ ପାଖାପାଖି ତ ଦେଖିବାକୁ ଗଲେ ଦଶ ମିଟର ରେ ଗୋଟେ।
ହଁ ତ ପାଖାପାଖି ତ ଆରାମସେ ଆମେ ଦଶଟା ତ ପାଇଯିବା ନା। କୋଡିଏ ଟା ତ ପାଇଯିବା ନା ଦଶ କୋଡିଏ ଟା ପାଇଯିବା ତ ଆମେ ଦଶ କୋଡିଏ ଟା ତାଙ୍କର। ପଜ କୁ ଆମେ ସମସ୍ତଙ୍କ ତ ଗୋଟେ ଗୋଟେ ପେଜ ଅଛି ନା ନାଇଁ ଆମେ ଯଦି ରିସର୍ଚ କରିବା ଆମ ଅନଲାଇନକ ଆମ ଏରିଆରେ କୋଉ ମେଡିସିନ ଷ୍ଟୋର ଅଛି। କି କଣ ତ ତାକୁ ଆମ କଣ କରିବାକୁ ପଡେଇିବ ନା ମେଲ କରିବାକୁ ପଡିବ। କି ଏମତି ଆପଣଙ୍କର ଆଡ ଅନଲାଇନରେ ସବୁଆଡେ। ପାଇଁ ଆ ହଉଛି ଉ ମାନେ ଆମେ ହଉଛି ଦବୁ ଏ ଆସ ଆଉ ସବୁ ଆଡଭଟାଇଜମେଣ୍ଟ କରିବୁ ଯେମିତି ଆପଣଙ୍କର କଷ୍ଟମର ଅଧିକା ଭାବରେ ଆସିବେ।
ହୁଁ ହମାନେ ତ ଆମକୁ ତାଙ୍କୁ ଏମିତି ଗୋଟେ କ ହ ମାନେ। କନଭେନ୍ସ କରିବାକୁ ପଡ଼ିବ କିଛି ଆମେ ଆପଣଙ୍କର ଗୋଟେ। ଆଡ୍ ପ୍ରମୋଶନ ଗୋଟେ ମାନେ।
ହଁ ହଁ ହଁ ହଁ ହଁ ଧର ଏଇଆ ସମସ୍ତେ କରିବ ବୋଲି କିଛି ମାନେ ଅଛି କି? ମାନେ ନାଇଁ ତ ଆମକୁ କ କୋଡ଼ିଏ ଜଣଙ୍କୁ କରିବାକୁ। ପଡିବ ମେଲ କୋଡିଏଟା ଜନ୍ମ ଦିଟା ଲୋକ ତ କରିବେ
ହଁ।
ଦିଟା ଲୋକ କରିବେ। ଧର ଗୋଟେ ମାସରେ ଆମେ କୋଡିଏଟା ହୁଁ ହୁ ହୁଁ ହୁଁ ଆମ ଧର ମେଡିସିନ। କଣ ଆମେ ମେଡିସିନ ଷ୍ଟୋର ଉପରେ କଥା ହଉଛନ୍ତି। ହେଲା ଡକ୍ଟର ବସେଇିବା ପରେ କଥା ଠାରେରେ ତ କୋଡିଏ ଟା ଲୋକ କ ଗୋଟେ। ଗୋଟେ ମାସରେ କେବଳ ଗୋଟେ ମାସର କଥା କହୁଛି। କୋଡିଏଟା ଲୋକଙ୍କ ଭିତରୁ ଦିଟା ତ ଲୋକ ରାଜି ହେବେ ହେଲା ତ ଆସି। ସେଠି ଲକ୍ଷେ ଟଙ୍କା ଦେଇ ଥାନ୍ତେ ଆମେ ତାଙ୍କୁ ଏଠି ତିରିଶ ହଜାର କି। କୋଡ଼ିଏ ହଜାର ଟଙ୍କା ଡିମାଣ୍ଡ କରିବା। କି ଆମେ ଗୋଟ ଗୋଟେ ଆଡ଼୍ କରିବା? ଆ ତ ଆମକୁ ଉଁ ତିରିଶ ହଜାର ଦେବେ ସେ ତାର କାଟିବ। କାଟି କାଟି ଆସିବ କୋଡିଏ କୁ ହେଲା କୋଡିଏ କଲା ଠିକ୍ ଅଛି ଆମେ ଗୋଟେ ମନ୍ଥ ରେ ଦିଇ ଜଣଙ୍କ ଠାରୁ ଚାଳିଶ ହଜାର ଟଙ୍କା ଇନକମ୍ କଲେ। ଗୋଟେ ମନ୍ଥରେ ହେଲା। ନେଷ୍ଟେ ମନ୍ଥକୁ ଯିବା। ହେଲା ନେଷ୍ଟ ମନ୍ଥରେ ହବନା ତ ଆମେ ତ କରିଥିଲେ ସେଇଟା ଛାଡ଼ିଦବା ହେଲା ତ ଏବେ ଅଲଗା କିଛି ପ ଉପରେ ଯିବା।
ହଁ ବୁଝିଲି ବୁଝିଲି ବୁଝିଲି ହ ହ ହଁ ହଁ ହଁ ହଁ। ଠିକ୍ ଠିକ୍ ଠିକ୍ ଠିକ୍ ସବୁ ହେଲା
ରା ମିଳିବ ଦୋକାନ।
ହଁ ସପୋଜ୍ ଗୋଟେ ମନ୍ଥରେ ଆମେ ଟାର୍ଗେଟ୍ କରୁଛନ୍ତି କୋଉ ଡ୍ରେସ୍ ଦୋକାନ କୁ ସେ ସେକେଣ୍ଡ ମନ୍ଥରେ ଆମେ ଟାର୍ଗେଟ୍ କରିବାକୁ କଲରସ୍
ହଁ ହଁ ହଁ ହଁ ହଁ ରାଇଟ୍ ରାଇଟ୍ ହଁ ତ ଆମର ଦୋକାନ ଟା ଭେରାଇଟି ମିଳିବ ଦୋ କେନ କେବେ ସେ ସରିବ ସେମିତି ସରିବନି ତାପରେ ଧର ଆମେ ଆଡ୍ କରି କରି କରି ଚାଲିଲେ ଅଲଗା କଷ୍ଟମର ଆମର ଆହୁରି ଆହୁରି ଆହୁରି ଆସିଯିବେ।
ହଁ ତ ସେମାନେ ବି ପ୍ରିଫର୍ କରିବେ କି ଯେ ମୁଁ ଏଇ ଏଇ ଇଏରେ କରିଥିଲି ତୁମେ ବି କର।
ହଁ ହଁ କର ଇଏ ଭଲ ଆଡ କରିଛନ୍ତି କି ଆମେ ସେତିକି ଭଲ କରିପାରିଲେ ଆମୁକୁ ଦେବେ। ମେନ୍ କଥା ହଉଛି ସେଇଟା ତ ସେଇଟା ମେନ୍ କ କଥା ହଉ ଆମେ ଚାହିଁଲେ ଫାଷ୍ଟ ମନ୍ଥରେ ଯଦି ଚାଳିଶ ହଜାର ଟଙ୍କା ଇନକମ କଲେ ତ ସେକେଣ୍ଡେମନଥରେ ଆମେ ତିନିଟା କଷ୍ଟମର କି ଚାରିଟା କଷ୍ଟମର ଧରିଲେ ପାଖାପାଖି ସେଇଠି ସିଏ ଆମର ହେଇଯିବ ଷାଠିଏ ସତୁରୀ ହଜାରେ କି ଅଶୀହଜାରେ ଦିଦି ଏମିତି ବଢ଼ିଲା ତାହେଲେ ଗୋଟେ ମାସରେ ଲକ୍ଷେ ଟଙ୍କା ଇନକମ୍ କରିବା ଛୋଟ କଥା ହେଇଯିବ।
ନାଇଁ କହିବାକୁ ଗଲେ ହଁ କିଛିଟା ମାସ ଏୟାକଣ ଆମକୁ ଟିକେ କଷ୍ଟ କରିବାକୁ ପ
କିଛିଟା ମାସ ଫାଷ୍ଟ ଆମକୁ ଲୋକଙ୍କୁ ଫାଷ୍ଟ ଆମକୁ ପ କଷ୍ଟମର ଙ୍କୁ କନ୍ କରିବାକୁ ପଡ଼ିବ ଏଇଆା ଲୋକ ରାଜି ହେବେନି ଯେ ଏତେ ରା ଦି ତିନି ମାସ ଆମକୁ ଲାଗୁ ରାଜିକି କରିବା ପାଇଁ
ହୁଁ ସେଥିରେ ବି ମୁଯାହା ଦେଖୁଛି ଆଉ ଗୋଟେ ଆମର ଗୋଟେ ପ୍ଲସ୍ ପଏଣ୍ଟ କଣ? ସପୋଜ ଆମେ ଯଦି କୌଣସି ଗୋଟେ ବିଜନେସ ଖୋଲୁଛନ୍ତି କୌଣସି ଗୋଟେ ଦୋକାନ ଦଉଛନ୍ତି। ତ ଆମକୁ କଣ ନା ଗୋଟେ ପ ପର୍ଟିକୁଲାର ମାର୍କେଟକୁ ଚୁଜ୍ କରିବାକୁ ପଡ଼େ ନା କି ଯେ ହଁ ଏଇ ଜାଗାରେ ଏଇ ପର୍ଟିକୁଲାର ଜାଗାଟା ପରେ ହିଁ ମୁଁ ଗୋଟେଷ୍ଟୋର କରିବି କଣ? କରିବି ସେଇ ଜାଗାରେ ୟା ତ ଦୋକାନ ଚାଲୁ କି ନ ଚାଲୁ ଲାଭ ହେଲେ ବି ମୋର କ୍ଷତି ହେଲେ ବି ମୋର ଖାଲି ତ ଲାଭ ନୁହଁ ତା ସହିତ କ୍ଷତି ବି ହେଇପାରେ କିନ୍ତୁ ଏଥିରେ ଆମର ଗୋଟେ ପ୍ଲସ ପଏଣ୍ଟ କଣ ରହିବ ନା ଆମେ ସ- ଯଦି ଗୋଟେ ଟୁଁ ମାନେ ଗୋଟ ଗୋଟେ ସପୋଜ କହୁଛି ତୁମ ଏ ଏ ଗୋଟେ ମାର୍କେଟ ଅଛି ଆମେ ସେଇ ମାର୍ ଟ କୁ ଗଲେ। ଯାଇକି ଆମେ ଦେଖିଲେ। କି ଯେ ହଁ ଏଇ ଷ୍ଟୋର ରେ। ଆମେ ଫାର୍ଷ୍ଟେ। ଟାର୍ଗେଟ୍ କରିଦବା କଲର ଦୋକାନ। କଲର ଦୋକାନ ଗଲା। ଫୋନ ଟାର୍ଗେଟ ଗଲି ମେଡ଼ିସିନ୍ ଷ୍ଟୋର ମେଡ଼ିସିନ୍ ଷ୍ଟୋର ଗଲା।
ଆଉ ଗୋଟେ କଥା ଆଉ ଗୋଟେ ପ୍ଲସ୍ ପଏଣ୍ଟ କଣ ଶୁଣିବା ଆଉ ଗୋଟେ ପ୍ଲସ ପଏଣ୍ଟ ହଉଛି ଦେଖ ଆଉ ଗୋଟେ। ପ୍ଲସ୍ ପଏଣ୍ଟ ହଉଛି ଦେଖ ଆମେମାନେ ଟୋଟାଲ ଆମର ମାନେ ୱାର୍ଲଡରେ କେତେ ସାରା ଜାଗା ଅଛି। ଆମେ ଧର ଆ
ସେଇ ପର୍ଟିକୁଲାର ଜିନିଷଟା ହିଁ ତ ମୁଁ କହୁଛି ମୁଁ କହୁଛି କି ଯେ ଆମର ମାନେ ହଁ ମାନେ ମାନେ ଆମେ ଦେଖିଲେ କି ଯେ ହଁ ଆ ଏ ମାର୍କେଟ ଉପରେ ଆମେ। ପ୍ରାୟତଃ କାମ କ୍ୟାପଚର କରିଦେଇଛନ୍ତି ତ ଏବେ ଆମେ ଏଠି ଛାଡ଼ିକି। ନାନୀ
ଆମେ ହଁ ଆମେ ନେକ୍ସଟ୍ ମାର୍କେଟପ ଜାଗା ଉପରକୁ। ଜିବାର ନାହିଁ ବାସ ଆମେ ଘରେ ହିଁ ରହିକି ଆମେ ବାସ ଖାଲି କୋଉ ଜାଗାରେ କେତେ ଇଟା ଷ୍ଟୋରରୁ ଅଇଚି ନାଁ ଅନ ଲାଇନ। ଏବେ ତ ସବୁ ହିଁ ଅନଲାଇନରେ ବାହାରୁଛି ନା ମୁଁ ଖାଲି ସର୍ଚ୍ଚ କରିବା ବାସ୍ ଚଲେଇ କାମ। ଏଇଆ ମେନ୍। ଖାଲି ଗୋଟେ ଜିନିଷରେ ଆମେ ରହିବା ସେଇଟା କେମତି ହବ।
ହଁ ତ ତାପରେ ଆମେ ଲୋକମାନଙ୍କର ବି ସେଇଗୁଡ଼ା ଯେଉଁଟା ଆଡ଼ ଆଡ଼ ପ୍ରମୋସନ୍ କରୁଛ ଆମେ ଆମ ନିଜ ଆଡ଼ ବି ପ୍ରମୋସନ୍ କରପାରିବା କି ଯେ ହଁ ଆମେ। ତୁମ ମାନଙ୍କର ଆଡ୍ ପ୍ରମୋସନ କରୁ। କରି କିି? ତ ସେଟା ବି ଲୋକ ଦେଖିକି ଆମକୁ ଅଟୋମେଟିକ। କଲ କରିବେ।
ଯେମତି ଧର ମୁଁ ଆଜି ସେଇ ଯୋଉ ଲୋକଟାରେ ଦେଖିଲି କି ସିଏ ଆମକୁ ଏମତି ଏମିତି ସବୁ କଥା କହୁଥିଲା ନେକ୍ସ ଆମେ ବି ଚାହିଁଲେ କି ଧର ସିଏ ଧର କ୍ଲାସ କରିବା ପାଇଁକି ଜଣକା ପାଞ୍ଚ ହଜାର ନଉଚି। ତସ୍ ନେ ମୁଁ କହୁଛି ଯଦି ସେମତି ଆମେ ବି ଜାଣି ପାରିଲେ ତ ନେଷ୍ଟ୍ ଆମକୁ ବି ସେମତି କ୍ଲାସ କରିବା ପାଇଁ ବି ବହୁତ ବହୁତ ପୁରା ଲାଇନ ଲାଗିଯିବେ। ତ ସବୁଆଡୁ ଇନକମ୍ ହେବ। ହେଇଥିବ ବାସ୍ ଖାଲି। ମେନ୍ ଜିନିଷଟା। ପାଇବାର। ସେଇଟା କେମିତି କହେଉଛି ହଉ। ଠିକଛି।
ହଁ ମୁଁ ଯାହାହଲେ ବି ଆଉ ଟିକେ ରିସର୍ଚ କରୁଛି ଏ ବିଷୟରେ ତାପରେ ତମକୁ ଫୋନ। କଲ୍ ବ୍ୟାକ କରୁଛି। ଯାହାବି କରିବା ମିଶିକି କିଛି ଗୋଟେ ବେଟର ହିଁ। କରିବା
ହୁଁ କିଛି ଗୋଟେ ବେଟର ପାଇଁ ମୁଁ ବି ରିଚର୍ଚ୍ଚ କରୁଛି ଦେଖିବା ହଁ